ହଁ।
ଭା ଭାଉଜ ନମସ୍କାର।
ହଁ ନମସ୍କାର।
ଆଜ୍ଞା ଆପଣ କଣ କରୁଛନ୍ତି?
ହେ ମୁଁ ଏଇଠି ଶୋଇକିରୀ କଥା ହଉଥିଲି।
ହ ଆଜ୍ଞା ଆଜ୍ଞା ତ ଏବେ କଣ ଖାଇବାକୁ କରିଛନ୍ତି କଣ ଖାଇବେ?
ନା ଖାଇବାକୁ ଆଳୁ ପରଟା କରିବି ଆଉ।
ଆଜ୍ଞା ଆଜ୍ଞା ତୁ କଣ କରିନାହାନ୍ତିି ଏ ପର୍ଯ୍ୟନ୍ତ।
ହଁ କରିବି କେତେ ସମୟ ଲାଗିବ ମୁଁ ଏବେ କରିଦେବି ଆଉ।
ଆଜ୍ଞା ଆଜ୍ଞା ତ ଏକାଠି ଆପଣ ରହୁଛନ୍ତି ରୁମ ରେ ତ ଆପଣ ବୋର ହଉଥିବେ ତ ବହୁତ।
ହଁ ଏକୁଟିଆ ରହୁଚୁ ଝିଅ ରହୁଚି। କରିଦେବି କାଲି ରବିବାର ଅଛି ସ୍କୁଲ ଛୁଟି।
ଆଜ୍ଞା ଆଜ୍ଞା। ଆଉ କଣ ଖରା ବେଳ ଆଜି ଖିଆ ପିଆ କଣ ହେଇଥିଲା?
ଆଜି ଖରା ବେଳେ ଆଜି ଡାଲି ଆଉ ଯୋଉ ଇଏ କଣ କହିଲ ଆମ୍ବ ଖଟା ପୋଟଳ ବାଇଗଣ ସେ ସବୁ ପୋଡା ପୋଡି ଚକଡ଼ା ହେଇଥିଲା।
ହଁ ହଁ।
ଆଉ କାକୁଡି ଲେମ୍ବୁ ଝୋଳ।
ଓହୋ ହୋ ହୋ ଆଉ ଭାଉଜ
ହଁ।
ଆଉ କଣ ଆଜି ତମ ଯୋଉ ଆସିଥିଲ ଇଏ ଖାଇବାକୁ ଆସିଥିଲା ସାଙ୍ଗ ଏଇ ଖାଇଲ ବସିିକି କହୁ ଥିଲ।
ହଁ ହଁ ଆମର ସେଓ ହ ଆସିଥିଲେ ସେ ଝିଅ ହରିକା ହଁ ସାଙ୍ଗ ହେଇ ସବୁ ବସି ଖାଇଲୁ।
ହଁ ହଁ।
ଆଉ ତମେ କଣ ଖାଇଥିଲ? ହାଲୋ ତମେ କଁ ଖାଇଥିଲ?
ଅ ଆଜ୍ଞା ଖାଇଁକିଆଇଲି ଭାତ ଡାଲି ଆଉ ଯୋଉ କଣ ହେଇଥିଲା କଇଁଲ କୋବି ଆଳୁ ତରକାରୀ ଆଉ ଆଉ ହେଇଥିଲା ଆଉ ମିଠା ଗୋଟେ ହେଇଥିଲା ଆଉ।
ଓହୋ। ଏବେତ ବର୍ଷା ଜୋର ଡ଼ାଳୁଚି।
ବିଜୁଳି ଘଡ଼ଘଡି଼ ବର୍ଷା ପ୍ରବଳ ସେପଟେ ବର୍ଷା ହଉନି?
ଆଜ୍ଞା ନିଶ୍ଚିନ୍ତ ଏଠିତ ବର୍ଷାବି ଜୋର ହଉଚି ଆଜି ବୋହୁତ୍।
ହଁ ସେଥିପାଇଁ ଟିକେ ନେଟୱାର୍କର ଟିକେ ମାନେ ଇଏ ହଉଚି ବାଧା ପ୍ରାପ୍ତ ହଉଚି। ଟିକେ ପାଉନି ଏଠିକି।
ହୁଁ ହୁଁ ଭାଉଜ?
ହଁ କୁହ।
ହୁଁ ଆଉ ଚକାଳେ ଆଜି କଣ ଖିଆବେ ଏଇନା?
ଆଜି ସକାଳେ? ହାଲୋ। ଆଜି ସଖାଳେତ?
ହଁ ହଁ।
ଆଜି ସଖାଳେ ରୁଟି କରିଥିଲି କୋବି ଆଳୁ ଭାଜା କରିଥିଲି
ହଁ। ଆଉ ବହୁତ୍ ଭଲ।
ଆଉ? ଆଉ ତମ ଘରର ଖବର କଣ ବାପା ବୋଉ କେମିତି ଅଛନ୍ତି?
ଆଜ୍ଞା?
ବାପା ବୋଉ କେମିତି ଅଛନ୍ତି?
ଆଜ୍ଞା ମୁଁତ ଟିକେ ଆସିଚି ଗୋଟେ କ୍ୟାମ୍ପ୍ ରେ ତ ଘର ଲୋକ କେମିତି ଅଛନ୍ତି ତମୁଁ ଜାଣିନି ତକଲ୍ କରିନି ଘରକୁ ଆଉ।
ଏବେ କ୍ୟାମ୍ପରେ କୋଉଠିକି ଯାଇଚନ୍ତି?
ଆଇଚି କଟକ।
ହଁ କେତେ ଦିନି ପାଇଁ?
କଁ କଇଁଲ?
କେତେ ଦିନି ପାଇଁ ଯାଇଚ?
ଆଁ ଦଶ ଦିନ୍ ପାଇଁ ଆସିଚି।
କ୍ୟାମ୍ପରେ ସବୁ କଣ କଣ ହୁଏ?
ଡ୍ରିଲ୍ ଶିକା ହୁଏ ଆଉ କେ ମାନେ ଏପଢ଼ାପଢି଼ ହୁଏ ଆଉ ଦଶ ଦିନତ ଏଇନା ଦଶ ଦିନ୍ ଯେତବେଳେ ମୁଁ ଥିଲି ଯେତେବେଳେ ଜୁନିଅର ଥିଲି ଆମ ଉପର ବ୍ୟାଚ୍ ସବୁ ଥିଲେ ତଆମେ ଆସିଥିଲୁ ଡ୍ରିଲ୍ କରିଥିଲୁ ଇଏ କରୁଥିଲୁ ସେ କରିୁଥିଲୁ ଏବେ ମୁଁ ସିନିୟର ହେଇକି ଆଇଚି ମୁଁ କିଛି କରୁ
ହଁ ବର୍ଷକୁ କେତେଟା କ୍ୟାମ୍ ପଡ଼େ?
ହାଲୋ।
ବର୍ଷକୁ ପଡ଼େ ଆମର ବହୁତ୍ କ୍ୟାପ୍ ଆସେ ବହୁତ୍ ଆସେ ତ ମୁଁ, ମୁଁ ତିନିଟା କ୍ୟାମ୍ କର ବର୍ଷକୁ ତିନିଟା ଚାରିଟା କ୍ୟାମ୍ପ ଗୋଟେ କରିଚି ଆଉ।
କ୍ୟାମ୍ପ, କ୍ୟାମ୍ପ କଲେ କଣ ହବ?
କ୍ୟାମ୍ପ କୁ ଗଲେ, କ୍ୟାମ୍ପ ର ସାର୍ଟିଫିକେଟ ମିଳିବ, ଏକ୍ଜାମ୍ ଦେବୁ, ଏକ୍ଜାମ୍ ର ଗୋଟେ ସାର୍ଟିଫିକେଟ ମିଳିବ। ସାର୍ଟିଫିକେଟ କ କ ମିଳିଲା ପରେ, ତ ତାକୁ ଫର୍ମ ଫର୍ମ ପକେଇଲେ ଅନଲାଇନ ରେ କୋଉଠି ଜବ୍ ପବ୍ ପାଇଁ ଏ ସାର୍ଟିଫିକେଟେ ପାଞ୍ଚ ଦଶ ମାର୍କ ମିଳିବ, ଏ ସାର୍ଟିଫିକେଟ ଫାଇଦା ପାଇଁ ଆମେ ଚାକିରି ପାଇପାରୁ। ବୁଝିଲେ ଭାଉଜ?
କେତେ ଜଣ, କେତେ ଜଣ ପିଲା ଯାଇଚ?
ଏଠି ଆସିଚୁ ଆମେ ଟୋଟାଲେ, ସ୍କୁଲ ଛୁଆ ଆସିଚନ୍ତି, ଆଁ ତିନିଶହ ଜଣ ଅଚନ୍ତି, ଟୋଟାଲ ଛଅଶ ପଚାଶ ଜଣ ଖଣ୍ଡେ ଅଛନ୍ତି ଆଉ, କ୍ୟାମ୍ପ ରେ ଆଉ।
ହଁ ଅଁ ଆଉ ଯାହା ହଉ, କର ଭଗବାନ ଭଲ ବୁଦ୍ଧି ଦିଅନ୍ତୁ ତମକୁ, ଭଲ ବାପା ମା କେତେ କଷ୍ଟ କରିଚନ୍ତି।
ନା ଭାଉଜ ସେ କୁଅ ନା ସେ, କୁଅ ନା ମଣିଷ କଥା ମତେ କୁଅନି।
ମଣିଷ କଣ କହିଲ?
ବୁଝିଲ, ମୁଁ ଭଲ ନୁହଁ।
ନାଇଁ ସେମିତି ଭଲ ତ ସମସ୍ତେ, ଭଲ ନୁହଁ କିଏ କହିଲା, କାଇଁ ଭଲ ନୁହଁ?
ନା ନାଇଁ
ସମସ୍ତଙ୍କ ପାଖରେ ଭଲ ଭାବନା ଅଛି, ଭଲ ନୁହଁ କହିଲେ ହବ ନା?
ଆଜ୍ଞା ଆଜ୍ଞା।
ଭଲ ଗୁଣ ସମସ୍ତଙ୍କ ପାଖରେ ଅଛି, ଭଗବାନ ସମ ସ୍ତଙ୍କୁ କିଛି ନା କିଛି ଭଲ ଗୁଣ ଦେଇଛନ୍ତି। ହୁଁ, ଭଲ ଗୁଣ ନଥିଲେ ଏଠି ହେଲା ନୁହଁ, ଏପଟେ ବା ବର୍ଷା ଏବେ ବହୁତ ଜୋରେ ପୁରା ବହୁତ ଜୋରେ ପୁରା ଢାଳୁଚି ବର୍ଷା ଏବେ।
ଓହୋ, ଆମ ଏଠି ଜୋରେ ନା ଉଠେଇଚି, ଘଡଘଡି ଟା ମାରୁଚି, ଅ ହଇନି ବର୍ଷା। ଆଉ ଭଲ ପାଗ ଦେଇଥିବ ତ ଏଇନା ଶୋଇପଡିବ ନୁହଁ, ଏଇନେ।
କୁହନି କୁହନି ଆମର ଯୋଉ ଘର, ଆମର ଏ ଯୋଉ ଘର ହେଲା କି, ପ୍ରବଳ ଗରମ ହୁଏ, ମାନେ ଆ-ଆ-ଆ ତିନି ତାଲା ଉପର ଟା ନା, ହେଲା ମାନେ ଏତେ ଗରମ, ଆଉ ଏତେ ଗରମ ଯେ ଆମେ ଖରା ଦିନେ ପାଣି ଯେମିତି ଫୁଟିଯାଏ, ଯଦି ଗୋଟେ ପାଣି ଗ୍ଲାସ ରେ ପୁରେଇ ରଖିବ ଚାରିଟା ବେଳକୁ ଫୁଟୁଥିବ, ଏତେ ଗରମ। ଆମେ ଝିଅର ମୋର ଆମେ, ଆମେ ଟିକେ ଶୁ ଶୋଇ ପାରୁନା ଏ ଘରେ, ଯାହା ହଉ, ଏଇ ଟିକେ ପାଗ ହବାରୁ, ଟିକେ ବର୍ଷା ହବାଠୁ, ଟିକେ ଶାନ୍ତିରେ ଶୋ ଶୋଉଚୁ ରାତିରେ।
ଓ ହୋ। ଆଉ ଭାଇ ଏଇନା ଭାଇ, କଲ କରିଥିଲେ ଆଜି?
ହଁ ସେ କଲ୍ କରିଥିଲେ ଏଇ ସନ୍ଧ୍ୟା ଏଳେ କଲ୍ କରିଥିଲେ। ପଚାରିଲେ କଣ ଖାଇବା କରିଥିଲ, କଣ? ଛୁଆ କଣ କରୁଛି ମୁଁ ପଚାରିଲି ଆଉ କଥା ହେଲେ।
ଓ ହୋ। ଦେହ ଭଲ। ଆଉ କଣ ଆପଣ ଜାଣିବାକୁ ଚାହୁଁଚନ୍ତି ମୋ ବିଷୟରେ ପଚାରନ୍ତୁ ମୁଁ କହିବି।
କଣ ଜାଣିବାକୁ ଚାହିଁବି ମତେ ତ ଭଲ ଲାଗୁଛି ତମେ ଭଲ ପିଲା ମାନେଜଣେ ହେଇଥିବ। ସେ ଚିନ୍ତାଧାରାର ପିଲାଟେ ହେଇଥିବ।
ଆଜ୍ଞା।
ଭଲ ଚିନ୍ତାଧାରାର ପିଲାଟେ ହେଇଥିବ ଜଣା ପଡୁଚି ତମ କଥାବାର୍ତ୍ତା ରୁ।
ନାଇଁ ନାଇଁ ସେଇଟା ତ ସମସ୍ତେ
ସୁନା ପିଲା ସୁନା ପିଲା ଗୋଟେ ହେଇଥିବ।
ନା ନା ତମକୁ କଲ କଲେ କହିବି ତ ମୁଁ କେମିତି କଣ। ତ ଏଥିରେ କହିପାରୁନି ନିଶ୍ଚିନ୍ତ କହିବି ତ ମୁଁ ଯାହା ଭା ଭାବୁଚନ୍ତି ମୁଁ ସେଇ ଆ ନୁହଁ। ତ ମୁଁ ଜାଣିଛି ମୁଁ ଜାଣିଛି ଯେତିକି ଲୋକମାନେ ଯେତିକି ମତେ କୁହନ୍ତି ଭଲ ଇଏ ସିଏ କିନ୍ତୁ ମୁଁ ଜାଣିଚି ମୁଁ କଣ କହିବି ପରେ କହିବି ଆଉ ବୁଝିଲ।
ଯାହା ହୋଉ ତମେ ତ ସେତିକି ମାନୁଚ ନିଜ ନିଜ ଭୁଲ୍ କୁ ତ ସ୍ଵୀକାର କରିଚ ଯେ ମୁଁ ଭଲ ନୁହେଁ ବୋଲିକି। ଆଜିକା କିଏ ଆଉ ନିଜ ଭୁଲ୍ କୁ ଦେଖି ପାରୁଛି ସମସ୍ତେ ତ କୁହନ୍ତି ମୁଁ ଠିକ୍ ଅଛି। ଆଉ ତମେ ଯାହାହୋଉ କହୁଛ ମୁଁ ଭଲ ନୁହେଁ।
ଆଜ୍ଞା।
ଭଲ ନୁହେଁ ଭଲ ନୁହେଁ କଣ ଛୋଟ ଛୋଟ ପିଲା।
ନାଇଁ ଛୋଟ ବାଇଶି ବର୍ଷ ହେଲାଣି ଛୋଟ ଆଉ କଣ।
ଆଉ ଯାହାହେଲେ ବି ଛୋଟ ନା ଆଉ ସଂସାର କରିନ ବାପା ମାଙ୍କ ଇଏରେ ଅଛ ଛୋଟ ପିଲା ନା।
ସଂସାର କଣ ହେ ଯୁ ଏ ସଂସାର କଣ କରିବି ମୁଁ ସଂସାର ଫସାର କରିବିନି ବା ମନା କରିଦେଇଛି ଘରେ।
କରିବନି। ଆଉ କ୍ୟାମ୍ପ କରିବ ନା। ଏମତି ଏନସିସି କ୍ୟାମ୍ପ କରିବ। ହଁ ଆଉ ଚାକିରି କରିବ ସରକାରୀ ଚାକିରି କି କରିବ। ଏମିତି ହଉ ଠିକ୍ ସିଏ ବି ଭଲ କଥା ଲୋକମାନଙ୍କର ସେବା କର।
ଆଜ୍ଞା। ସେଇ ତ ମୁଁ କରିବି ସେ ବା ବା କରିବି ତ କରିବିନି ଚାକିରି ବାକିରି କରିବିନି। ଚାକିରି ଖୋଜୁଚି ସେ ବାହା ମା ହେବି ସେ ସଂସାରଫସାର କରିବିନି। ମୁଁ ଖାଲି ଏମିତି ବୁଲିବି ବାତେରା ଛତରା ହେଇ ବୁଲିବି ଆଉ।
ହୁଁହୁଁ। ନା ବାତେରାଛତରା କଣ ତମେ ଗୋଟେ ଯୋଉ ଆଶ୍ରମରେ ବାବା ହେଇକି ବସିକି ପ୍ରବଚନ‌ଦିଅ।
ଆଜ୍ଞା।
ବାବା ହେଇଯାଓ ଗୋଟେ ଆଶ୍ରମରେ ଆଶ୍ରମ ଖୋଲ। ଗୋଟେ ଆଶ୍ରମରେ ବସିକି ପ୍ରବଚନ ନହେଲେ ଦିଅ।
ସେ ଆଶ୍ରମ ଆଶ୍ରମ ସେଗୁରା ବି ବେକାରେ। ସେଠି ବି କିଛିଇଏନଥାଏ କଣ ସେମିତି କିଛି ନାହିଁ। ଆଜ୍ଞା ଭାଉଜ ଭାଉଜ ତମ ସହିତ କଥା ହେଇ ମତେ ବହୁତ୍ ବହୁତ୍ ଖୁ ଖୁସି ଲାଗୁଛି ଖୁସି କହିପାରୁନି। ତ ମତେ ବହୁତ୍ ଖୁସି ଲାଗୁଛି। ତ କହିପାରିଲିନି ସେ ଖୁସି ଟା ମୋର କେତେ। ତ ହଉ ମୁଁ ରହୁଛି ଆଉ କେତେବେଳେ ଭେଟ ହବ ଆଉ।
ହଉ ହଉ ପୁଣି କେବେ କଥା ହବା ଗୋଟେ ଭଲ କଥା ଅଛି। ମୁଁ କହିବି ଟିକେ ମୋର ଏପଟେ କାମ ସାରେ ମୁଁ କଲ୍ କରିକି କହିବି କଥାହବା ଆଉ।
କଁ କହିଲେ?
ମୁଁ କହିଲି ଆଉ ଟିକେ ଯାଉ ମୁଁ ଟିକେ ଏପଟେ ମୋର କାମ ଟିକେ ଅଛି ସାରିଦିଏ ପୁଣି ଆଉ ଟିକେ କଥା ହବା ଆଉ।
କଲ୍ କରିବି ମୁଁ ଅଛି ର ମୁଁ କଲ୍ କରୁଛି ଏନା।